ହାଲୋ
ଭାଇ କଣ କରୁଥିଲେ?
ଏଇ ଭାଇ ବସିଛି ଘରେ କୁହନ୍ତୁ ଆପଣ କଣ କରୁ ଥିଲେ କୁହନ୍ତୁ?
ଅ ବିଷୟ କିନ୍ତୁ ଘରୁ ଟିକେ ବାହାରକୁ ଆସିଛି, ଚ ଆଉ ଚାଲୁଛି ଆଉ
ଆଛା ଆଛା, ତ କୋଉଠି ଚାକିରି କରିଛନ୍ତି?
କଣ?
ମାନେ କୋଉଠି ଚାଲିବାକୁ ଯାଇଛନ୍ତି?
ଏଇ କଲେଜ ଘର ବାହାରକୁ ଟିକେ ଆସିଛି।
ଆଛା ଆଛା। ଆଉ କଣ କୁହନ୍ତି ନା ଖାଇନି ଆଉ
ଓ ହୋଉ
ଆଉ କଣ କୁହନ୍ତୁ? ହଁ ଘରେ ସବୁ? ଠିକ ଅଛନ୍ତି ଆପଣଙ୍କ ସବୁ କେମିତି ଅଛନ୍ତି? ଆଚ୍ଛା। ଆଉ ମୁଁ ସମସ୍ତ ସନ୍ଧ୍ୟା କେମିତି ଅଛି?
ହୁଁ ଭଲ।
ଓହୋ ଆଉ ଦିନ ସାରା ଆଜି କଣ କଲେ କୁହନ୍ତୁ ତା ବିଷୟରେ ଟିକେ।
ଦିନ ସାରା ତ ଲେଟ୍ ରେ ଉଠିଲି। ଲେଟରେ ବୋଲେ ଏଗାରଟା ବେଳକୁ ଉଠିଲି। ତାପରେ ଫୋନ୍ ଚଲେଇଲି। ହେଲି ତାପରେ ଦି ଟାରେ ତା ଦାନ୍ତ ଘସିଲି ଗାଧୋଇଲି ଖାଇଲି ତାପରେ ଶୋଇ ପଡ଼ିଲି ତା ପରେ ଚାରିଟା ବେଳ କୁ ଥିଲା ତା ସହିତ ଟିକେ ଗଲି ବାହାରେ ଆ ଟିକେ ବୁଲିକି ଆସିଲି ତାପରେ ଘର ଆସିକି ସାଢେ ସାତଟା ଆଠଟା ବେଳକୁ ଖାଇକି ଟିକେ ମୋବାଇଲ ଚଲଉଥିଲି ତାପରେ ବାହାରକୁ ଆସିଛି ଆଉ କଥା ହଉଛି ଆଉ।
ଆ ଆଚ୍ଛା କଣ ପ୍ଲାସ ଟୁ ସାରିଛି ଏବେ। ଆଚ୍ଛା ଆଚ୍ଛା। ହଁ ଆଉ କଣ କୁହନ୍ତୁ।
ଆପଣଙ୍କର ଦିନ କେମିତି ଗଲା ଆଜି?
ହଁ ମ ଦିନ ତ ଆଜି ଯହେତୁ ରବିବାର ଥିଲା ତ ସକାଳୁ ତ ଲେଟରେ ଟିକେ ଉଠା ହେଇଛି। ଟିକେ ଦହି ଭାତ ଟିକେ ଖାଇଦେଇକି ଯାଇଥିଲି ମ୍ୟାଚ ଖେଳିବାକୁ। ତ ଆ ଆଜ୍ଞା କ୍ରିକେଟ ମ୍ୟାଚ ଖେଳି ବାକୁ ଯଇଥିଲି ତା ମ୍ୟାଚ ଖେଳିକି ଆସିକି ଦି ପଟ ଟାଇମ ପୁଣି ଖିଆପିଆ କରିକି ପୁଣି ଚାରିଟା ବେଳେ ବାହାରି ଗଲି ଖେଳା ଖେଳି କରିବା କୁ ସାଙ୍ଗ ଙ୍କ ସହ ତ ଚାରିଟା ବେଳେ ଖେଳ ଖେଳିବେଳକୁ ଆସିକି ବସିଥିଲି ଘରେ ତ ଆପଣ ଫୋନ କଲେ ଫୋନ କରିଦେଲି ଆଉ। ଆଉ କଣ କୁହନ୍ତୁ। ହ୍ୟାଲୋ।
ଖାଇନାହାନ୍ତି କହିଲି କହିଲି ଖାଇ
ନା ନା ଖାଇନାହାନ୍ତି ଖାଇନି ଖାଇବି ଆଉ।
ହ ହଉ। ଆପଣ କଣ ପାଠ ପଢୁଛନ୍ତି?
ମୋତେ ଏବେ ପ୍ଲସ ଟୁ ସରିଛି ପ୍ଲସ୍ ଥ୍ରୀ ପାଇଁ ଫର୍ମ ପକେଇଛି ତ ଫାଷ୍ଟ ସିଲେକ୍ସନ ବାଲେଶ୍ଵରରେ ଆସିଛି ଦେଖିବା କଣ ହଉଛି ଆଉ ସେକେଣ୍ଡ ସିଲେକ୍ସନ ଅପେକ୍ଷା କରିଛି ଯଦି ମୋ ଘର ପାଖ ଏରିଆ ରେ ବାହାରିଗଲା ତ ବହୁତ ଭଲ କଥା ଆଉ।
ଟେନ୍ଥ ପରେ ପ୍ଲସ ଟୁ କଲେ?
ଆଜ୍ଞା ଆଜ୍ଞା।
ହଉ ଭଲ।
ଆପଣ ଡିପ୍ଲୋମା ରେ କଣ କରିବେ ବୋଲି ଭାବିଛନ୍ତି।
ଏଲ ଡିଗ୍ରୀ କରିବି ମାନେ ବିଟେକ।
କରିବେ ନା।
ହଁ।
ବିଟେକ୍ କୋଉଠି କରିବେ ବୋଲି ଭାବିଛନ୍ତି?
ଏବେ ଡିପ୍ଲୋମା ଚାଲିଛି ତ ଫାଇନାଲ ଇଅରଟା ତ ଫାଇନାଲ ୟର ସରିବ ତାପରେ ସେଇଠି ପୁଣି ବିଟେକ୍ କରିବି ଆଉ।
ଓ ହୋ ଆପଣ କୋଉ କଲେଜ ରେ ପଢ଼ୁଛନ୍ତି କି? ଆଜ୍ଞା।
ଓ ସେଟା କୋଉ ଜାଗାଟା?
ଢେଙ୍କାନାଳ।
ଓ ଆପଣ ଢେଙ୍କାନାଳ ରୁ ନା?
ଆଜ୍ଞା, ଆପଣ?
ମୁଁ ତ ଭୁବନେଶ୍ଵର ରୁ କହୁଛି।
ଆଉ ବି ପ୍ଲସ୍ ଚାଲିଛି।
ପ୍ଲସ୍ ଥ୍ରୀ ବିଜେପିରେ ଆସିନି ବାକି ଫର୍ମ ପକେଇଥିଲି ଆସିନି। କିନ୍ତୁ ଦେଖିବା କଣ ହଉଚୁ। ଗଲେ ଦେଖିବାକୁ ପଡିବ।
ଆ, କେତେ ପରସେଣ୍ଟ ଥିଲା କି?
ମୋର ଏଇଟି, ଏଇଟି ୱାନ୍ସ।
ଆ, ତ ଫାଷ୍ଟ ସିଲେକ୍ସନ ତ ତ ଆସିଚି ଏଇଟି ଫୋର୍ ଏଇଟି ଫୋର୍ ଏଭବ୍।
ଏ ନା ନା ନା ଫାଷ୍ଟ ସିଲେକ୍ସନ କମ୍ପୁଟର ସାଇନ୍ସ ରେ ଆସି ଚି, ଏ ବର୍ଷ ନାଇଟି ଟୁ କେତେ ଆସିଛି। ଦେଖିଆ କଣ ହଉଛି କଣ ନାହିଁ ଦେଖିବାକୁ ପଡିବ।
ନାଇଁ ଲୋୟଷ୍ଟ ମୁଁ କହୁଚି। ନାଇଣ୍ଟି ନାଇଣ୍ଟି ଫାଇପ୍ ରୁ ଏଇଟି ଫୋର୍ ପଏଣ୍ଟ କେତେ ସେ ଫାଷ୍ଟ ସିଲେକ୍ସନ ଟା।
ଓ। ଓ ଫାଷ୍ଟ ସିଲେକ୍ସନ ଦେଖିଆ କଣ ହଉଚି। ଦେଖିଆ ଆସିଯିବ ବୋଧେ ଭାବୁଛି ଦେଖିଆ ଆସିବ ଯଦି ଆସିବ ବହୁତ ଭଲ କଥା।
ହେଇଥ
କ୍ଷ, ଅପେକ୍ଷା ତ କରିଛି ପ୍ଲସ୍ ଥ୍ରୀ ପାଇଁ। ଦେଖିଆ କଣ ହଉଚି ଆଉ। ଭଗବାନଙ୍କର ଇଚ୍ଛା ଥିବ ଯଦି ବାଜିଯିବ।
ହୁଁ ପ୍ଲସ୍ ଟୁ କ-କଣ ସାଇନ୍ସ ପଢ଼ୁଥୁଲୁ ନା ଆ, ଆଉ କଣ କମର୍ସ?
ନା ନା ସାଇନ୍ସ। କମର୍ସ ରେ ମାନେ ସ-କ-ଲାଗୁନି ଲାଗେନି କାଇଁନା କମର୍ସରେ ସ୍କୋପ୍ ଅଛି ବୋଲି ପଢାରେ।
ଠିକ ଅଛି।
ହଁ।
ସାଇନ୍ସ ପ୍ରିଫର୍ କରିଥିଲି ତ ସାଇନ୍ସ ରେ ରହିକି ଠିକ ଠାକ ନମ୍ବର୍ ଆସିଛି ଯେତିକି ଆଶା କରିଥିଲି। ଲି। ତା ଠୁ ଟିକେ କମ ଆସିଛି କିନ୍ତୁ ଆସିଛି ଠିକଠାକ ନମ୍ବର୍।
କୋଉ କଲେଜ୍ ରେ ପଢୁଥୁଲେ କି?
ମୁଁ ପ୍ରାଇଭେଟ୍ ରେ ପଢ଼ୁଥିଲି।
ରା
ଆଜ୍ଞା।
ମୋର ବି ସେ ଏବେ ରେଜଲ୍ଟ ବାହାରିଲା। ଚାଟା ଫୋର୍ ଚାଟା ସେମିଷ୍ଟାର ସରିଲାଣି ନା। ସବୁଥିରେ ଏଇ ସେଭେଣ୍ଟି ସେଭେଣ୍ଟି ଫାଇପ୍ ରହିଛି ଆଉ। ମାନେ ସେଭେଣ୍ଟି ଫାଇପ୍ ପ୍ଲସ୍ ରଖିଛି ଆଉ। ସେଭଣ୍ଟି ଫାଇପ୍ ସେଭେଣ୍ଟି ୱାନ୍ ସେଇ ଭିତରେ ସେଭେଣ୍ଟି ଉପରକୁ ଅଛି ଆଉ।
ଆଚ୍ଛା ଆଚ୍ଛା ଭଲ ଅଛି କି ଖରାପ ନାହିଁ। ଓ ଆଚ୍ଛା ଆଉ ବିଟେକ୍ କରି କଣ କରିବେ?
ବିଜେନେସ୍ ଲାଇନ୍ ନହେଲେ ଅଲଗା କଣ।
ଆଚ୍ଛା ବିଜନେସ୍ ମାନେ କୋଉଟାର କୋଉ ପ୍ରକାର ବିଜେନେସ୍ କରିବେ ଆପଣ ଭାବିଛନ୍ତି?
ସେମିତି କିସି ତ କୋଉ ପ୍ରକାର ଆଉ କହି ଫାଷ୍ଟ ଷ୍ଟାଟିଙ୍ଗରୁ କିଏ କହିପାରିବ କି। ଯୋଉ ମାର୍କେଟ୍ ଯୋଉଟା ପୁଣି ବିଜନେସ୍ ଟାକୁ ଟ୍ରେଣ୍ଡ ଚାଲିଲା କି ଥିବ। ମାର୍କେଟ୍ ରେ ଚାଲିବ। ଚାଲିବା ଉପରେ ଥିବ କି ଟ୍ରେଣ୍ଡିଙ୍ଗ ଅଛି ସେ ବିଜନେସ୍ ଟା ଚାଲିବ ବୋଲ ତ ସେଇଟା ପୁଣି କରିବା ନା
ଆଛା ଆଛା
ଆଗ ଭାବିକିନା କିଛି ରଖିଦବ ତ ସେଇଟା ହେଇପାରିବ କି ଆଉ
ତାହେଲେ ଠିକ କହିଛନ୍ତି ଆପଣ ଦେଖାଯାଉ ଆପଣ ହ କରିବେ ଆପଣ ଯାହା ଭାବିଛୁ ସେୟା ହେଇଯାଉ।
ଆଉ କଣ କୁହନ୍ତୁ? ହାଲୋ
ହଁ ହାଲୋ
କୁହନ୍ତୁ?
ଆପଣ ଏଇ କୁଆଡ଼େ ବୁଲିିବାକୁ ଯାଇଥିଲେ ଏବେ ନା କୁଆଡ଼େ ଯାଇନାହାନ୍ତି ବୁଲିିବାକୁ? ରେଜଲ୍ଟ ସରେ ରେଜଲ୍ଟ ପରେ
ରେଜଲ୍ଟ ପ ତ ଯଦି ଯେତେବେଳେ ପ୍ଲସ ଟୁ ସରିଲା। ତ ମୁ ଯାଇଥିଲି, ତାପରେ ପୁର ବୃନ୍ଦାବନ ଯାଇଥିଲି ବୃନ୍ଦାବନ ରେ ସେଠି ଦି ଦି ସପ୍ତାହ ଭଳିଆ ରହିକି ଆସିଛି ଭୁବନେଶ୍ଵର ଆସିଲେ ତ ଆସି ସାରିଲା ପରେ, ତାପରେ ରଜ ଟାଇମରେ ମୁଁ ଯାଇଥିଲି ପୁରୀ ଯାଇଥିଲି।
ତ ପୁରୀ ଯାଇକି ତ ଅଛି ଏବେ ଆଉ କୁଆଡେ ଯିବାର ନାହିଁ। ଯେ ଦଶରାକୁ ଦେଖିବା କଣ ହଉଛି କଣ ନାହିଁ ଦେଖି ଯେତେବେଳେ ବୁଲାବୁଲି କ
ମୁଁ ବି ଭାବିଛି କି ନେକ୍ସଟ ଜାନୁଆରକୁ ନହେଲେ ଫେବୃଆରୀକୁ ବୃନ୍ଦାବନ ଯିବି ବୋଲି।
ଆଛା ଆଛା, ଯାଆନ୍ତୁ ନିଶ୍ଚୟ ଯାଆନ୍ତୁ।
ଯଉ କେମିତି କଣ ଫ୍ୟାମିଲି ସ ଯାଇଥିଲେ ଆଉ ସା ଫ୍ରେ
ନା ନା ଫ୍ୟାମିଲି ସହିତ ଯାଇନି। ଫ୍ୟାମିଲି ସହିତ ଯାଇଥିଲେ ତ ଭଲ ଜାଗା ଟା ଜାହାନେ ଜୀବନ ଯିବା କଥା ସେ ଜାଗାକୁଥରେ। ଆପଣ ଯାଇ ବୁଲିକି ଥରେ ଆସନ୍ତୁ ଆଉ
ହୁଁ ସେଟା ତ ଡି ଡ୍ରିମ୍ ପ୍ଲେସ୍ ଅଛି ଆଉ ଜିବିତ ନିଶ୍ଚୟ।
ଆଛା ଆଛା, ଯାଆନ୍ତୁ ଯାଆନ୍ତୁ ମୋ ମତ ତ ଆପଣ ଯିବ?
ବୁ ବୃନ୍ଦାବନ ରେ କଣ କରୁଛ ଗଲେ ମାନେ ଯୋଉ ବନାରସ ପ୍ରେମ୍ ମନ୍ଦିର ଆଉ
ହୁଁ ପ୍ରେମ ଅ କେତେ ଅଛି? ମୁଁ ତ ଫାଷ୍ଟ ରାଧାଙ୍କ ଜନ୍ମସ୍ଥାନ ସେଠି ଯାଇକି ଆମେ ରହିଲୁ, ଚାରି ରୁ ପାଞ୍ଚ ଦିନ ସେଠି ରାଧା ରାଧାଙ୍କ ଆ ଛଅ ସଖୀ ଆଠ ସଖୀ ମନ୍ଦିର ବୁଲିଲୁ। ରାଧାଙ୍କ ମନ୍ଦିର ବୁଲିଲୁ, ରାଧା କୁଣ୍ଡ ଠୁ ଆରମ୍ଭ କରି ବହୁତ ଜାଗା ହେଲା ବୁଲା ବୁଲି କଲୁ। ତାପରେ ସେଠୁ ସରିଲା ତାପରେ, ଆମେ ପୁଣି ଆସିଲୁ ଏଠି ବୃନ୍ଦ ଆମର ହଁ ବୃନ୍ଦାବନକୁ ଆସିକି ପହଞ୍ଚିଲୁ। ବୃନ୍ଦାବନ ତାପରେ ବୁଲିଲଲେ ଆରମ୍ଭ ହେଲା ଆଉ। ବୃନ୍ଦାବନ ଆମେ ଯୋଉଠି ରହୁଥିଲୁ, ସେଠୁ ଆରମ୍ଭ କଲୁ ସେବାଗ ମନ୍ଦିର ପାଖରୁ ଆରମମ୍ଭ କରି ଆ ଭିତରେ ଭିତରେ ବହୁତ ମନ୍ଦିର ଅଛି। ତ ଏଠି ତ କହିଲେ ତ ଆପଣ ଜାଣିପାରିବେନି। ତ ଆପଣ ଦେ ଗଲେ ସେଠି ଜାଣିବେ ଆଉ।
ହୁଁ ମାନେ ମୁଁ ଜାଣିଛି ସବୁ ମନ୍ଦିର ବି ବିଷୟ ରେ ଜାଣିଛି। ମୋର ସେ ସେଠି ଜଣେ ଫ୍ରେଣ୍ଡ ରହିଛି ଅଛି ଏବେ ବି ଅଛି। ଆ ନର୍ମଲି ନର୍ମଲି ଗେମ ଫ୍ରେଣ୍ଡ ଅଛି ସେଠି। ତ ସିଏ ମୋତେ ସବୁ ଡିଟେଲସ କହିଥିଲା! ସେଠି କଣ କଣ ଅଛି ଟା ଗଲେ ବି ତା ଙ୍କ ତାଙ୍କ ଘର ତାଙ୍କ ଘରେ ରହିଯିବି ଆଉ।
ଆଛା, ମାନେ ଗେମ୍ ଖେଳୁ ମାନେ କୋଉ ଗେମ୍ ଖେଳନ୍ତି କି ଆପଣ?
ଏଇ ଫ୍ରି ଫାର ରୁ
ଆଛା ଆଛା, ମୁଁ ତ କେବେ ବି ଫ୍ରି ଫାୟାର ଖେଳେ।
ତ ଏଇଠୁୁ ୟୁପିରେ ଗୋଟେ ପିଲାଟେ ମାନେ ଫ୍ରେଣ୍ଡ ଟା। ତା ସହିତ ସିଏ ଗୋଟେ ଦେଖା ହେଇଥିଲା ତ, ସିଏ ମତେ କହି ଲାଗି ଆସ ବୃନ୍ଦାବନ ବୁଲିକି ଯିବ। ତ ଆମେ ମୁଁ ତ ବି ତା ଆଗରୁ ପ୍ଲାନିଂ କରି ର ଖିଥିଲି କି ବୃନ୍ଦାବନ ଯିବି ଯେମିତି ହେଲେ।
ଆଚ୍ଛା ଆଚ୍ଛା।
ସେଇ ମାନେ ଫ୍ୟାମିଲି ସହିତ ନୁହେଁ, ମାନେ ଫ୍ରେଣ୍ଡ ମାନଙ୍କ ସହିତ ଯିବି ଆଉ।
ଓ ଆଚ୍ଛା ଆଚ୍ଛା ବହୁତ ଭଲ କଥା ଆପଣଙ୍କ ଭଗ୍ୟତା ତ ବହୁତ ଭଲ ଅଛି। ତ ଭଗବାନଙ୍କ ଡୋରି ଯଦି ଲାଗିବ ଆପଣ ନିଶ୍ଚୟ ବୁନ୍ଦାବନ ଯିବେ ଏଇଟା ତ କିଛି କହିବ ନା ନାଇଁ।
ସେଇଟା।
ଆଚ୍ଛା ଆଛା ତ ଗେମ ସାଙ୍ଗ ସିଏ ସେଠି ଅଛି ତାହେଲେ ଆଉ।
ହୁଁ।
ଆଉ କଣ କୁହନ୍ତୂ।
ହେଲେ ଆପଣଙ୍କ ବଜେଟ କେତେ ରହିଥିଲା ବୃନ୍ଦାବନ ଯିବାକୁ ମା ଫାମିଲି ମାନେ କେତେ ଜଣ ଯାଇଥିଲ? କେତ ଜଣ ଯାଇ
ହଁ ମୁଁ ଆଉ ଆମେ ତ ଛଅ ଜଣ ଭଳିଆ ଯାଇଥିଲୁ। ତ ଆମ ଫ୍ୟାମିଲିରୁ ମୁଁ ମୋ ମାମା ମୋ ଭଉଣୀ ଯାଇଥିଲୁ। ଆଉ ସେପଟୁ ମୋ ମାଉସୀ ମାମୁ ଦିଟା ମାମୁ ଆସିଥିଲେ। ତ ଅ ଆମ ଫ୍ୟାମିଲି ର ବଜେଟ ଥିଲା କୋଡିଏ ରୁ କୋଡିଏ ନୁହେଁ ତିରିଶି ରୁ ଚାଳିଶ ଭିତରେ ଥିଲା ସେଠି
। ଭଲ କେତେ ଦିନ ରହିଥିଲେ ସାତ ଦିନ?
ହଁ ଆମେ ହଁ ଆମେ ସାତ ଦିନ ନୁହେଁ ଆମେ ଦି ସପ୍ତାହ ଭଳିଆ ରହିଥିଲୁ।
ଆଚ୍ଛା ତ ଠିକ ଅଛି ସେଇ ଅନୁସାରେ ବଜେଟ୍ ବି ଠିକ। ଆଉ ଯଦି ଏକୁଟିଆ ଜଣେ ଯିବ ନିଜର ବଜେଟ୍ ହଉଛି ଫିଫଟିନ୍ କେ।
ଆ ଫିଫଟିନ୍ କେ ନୁହେଁ ଆ ଓ ହଁ ଫିଫଟିନ୍ ରୁ ଟୋଣ୍ଟି କେ ଭିତରେ ଆଉ।
ମାନେ ଏକା ନିଜ ବଜେଟ୍ କଥା କହୁଛି ମାନେ ତ ତିନି ଜଣ ମାନେ ତିନି ଜଣ ଙ୍କର ଅଲଗା ନା ଫିଫଟିନ୍ କେ ଫିଫଟିନ୍ କେ ଜାଦେ
ଆଚ୍ଛା ଆଚ୍ଛା। ଆଚ୍ଛା ଆଚ୍ଛା ତ ବନ୍ଧୁ ଏବେ ସମୟ ତ ହେଇଯାଇଛି ତ ମୁଁ ରଖୁଛି ତାହେଲେ।
ହୁଁ।